ହ୍ୟାଲୋ ହଁ ସାଙ୍ଗ କହ।
କଣ କଣ କର୍
କିଛି ନାଇ ବସିକିଥିଲି ଆଉ। ତୁ କଣ କରୁଥିଲୁ? କହିଲି ବସିଛି ବସି ଥିଲି ତୁ କଣ କରୁ
ହ। ମୁଁ ଏବେ ଖାଇକି ଉଠିଲି ଆଉ।
ଆଉ ଦେହପା ସବୁ ଭଲ ଅଛି? ହଁ ମୁଁ ବହୁତ ଭଲ ଅଛି। ତୁ କେମିତି ଅଛୁ?
ହଁ ମୁଁ ତ ବହୁତ ଭଲ ଅଛି।
ଆଉ ଘରେ ମୋ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ଆଉ କଣ ଖାଇଥିଲୁ?
ମୁଁ ତ ସଖାଳେ ପଖାଳ ଖାଇଥିଲି ଏବେ ଖାଇନି ଖାଇବା ଆଉ।
ଆଚ୍ଛା, ଆଉ କଣ?
ଆଉ ସାଙ୍ଗ ତୁ ମୋତେ ବାଲି ଯାତ୍ରା ବିଷୟରେ କିଛି କହିବୁ ବୋଲି କହି କହୁଥୁଲୁ ମୋତେ ଜଣଉନୁ।
ହଁ ବାଲିଯାତ୍ରା ତ ଆମ ଆଡେ ବହୁତୁ କୁ- ଧୁମଧାମ୍ ରେ ପାଳନ କରାହୁଏ, ବାଲିଯାତ୍ରା ଆମ ଓଡିଶାର ଏକ ପ୍ରସିଦ୍ଧ ଐତିହାସିକ ମେଳା, ଏହି ଇ-ଏହା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅ, ଉଁ, ମହାନଦ କାର୍ତ୍ତିକ ପୂର୍ଣ୍ଣିମା ଦିନ କ-କଟକର ମହାନଦୀ କୂଳରେ କୂଳରେ ଆୟୋଜିତ ହୁଏ, ପ୍ରାଚୀନ କାଳରେ ଓଡିଆ ସାଧବ ପୁଅ ମାନେ ଏଁ, ବ୍ୟବସାୟ ପାଇଁ ଜାହାଜରେ ଚଢି ବାଲି ଯାତ୍ରା ଉଁ, ଆ, କୁ ଯାଉଥିଲେ। ଏମତି କି ଜାଭା, ସୁମାତ୍ରା ଇତ୍ୟାଦି ଦୀପକୁ ଯାଉଥିଲେ, ସେହି ସ୍ମୃତିରେ ବାଲିଯାତ୍ରା ପାଳନ କରାଯାଏ, କାର୍ତ୍ତିକ ପୂର୍ଣ୍ଣିମା ସକାଳେ ଲୋକମାନେ ନଦୀ କିମ୍ବା ପୋଖରୀରେ ଡଙ୍ଗା ଭସାଇ ଆ କା ମା ବୋଇ ପାନଗୁଆ ଥୋଇ ବୋଲି ଗାଇଥାନ୍ତି, ଏହା ଓଡିଆ ନାବିକ ମାନଙ୍କର ସମୁଦ୍ର ଅ, ଯାତ୍ରାକୁ ସ୍ମରଣ କରାଏ, ଯେମିତିକି ବାଲିଯାତ୍ରା ମେଳାରେ ବିଭିନ୍ନ ପ୍ରକାରର ଦୋକାନ, ଖେଳନା ହସ୍ତଶିଳ୍ପ ସାମଗ୍ରୀ ଉଁ, ଖାଦ୍ୟ ଷ୍ଟଲ୍ ଏବଂ ମନୋରଞ୍ଜନର ବ୍ୟବସ୍ଥା ଥାଏ, ପରିବାର ଓ ସାଙ୍ଗ ମାନଙ୍କ ସହ ବୁଲିବା, କିଣାକିଣି କରିବା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାରେ ଲୋକମାନେ ବହୁତ ଆନନ୍ଦରେ ଥାଆନ୍ତି। ବାଲିଯାତ୍ରା କେବଳ ଏକ ମେଳା ନୁହେଁ ତ, ଏହା ଓଡିଶାର ଗୌରବମୟ ସାମୁଦ୍ରିକ ପରମ୍ପରା ଓ ସଂସ୍କୃତିର ପ୍ରତୀକ, ଏହା ଆମକୁ ଆମ ପୂର୍ବ ପୁରୁଷ ମାନଙ୍କର ସାହସ ବାଣିଜ୍ୟ ଓ ଦକ୍ଷ ତା ଓ ଐତିହାସିକ କୁ ମନେ ପକାଇ ଦିଏ, ଆଉ କଣ ଆଉ ତୋମ ଆଡେ କେମିତି କଣ ବାଲିଯାତ୍ରା ପାଳନ କରା ହୁଏ?
ଆମ ଆଡ଼େ ତ ଆମ କଟକରେ ତ ଆମର ଅ, ପ୍ରସିଦ୍ଧ ବାଲିଯାତ୍ରା ହୁଏ, କିନ୍ତୁ ଆମ ଅ, ଗାଁ ପାଖରେ ବି ବହୁତ ଭଲ ଭାବରେ ପାଳନ କରାଯାଏ, ଅ, ସଖାଳୁ ଉଠି ସେଠି ଏ- ମନ୍ଦିରରେ ସଖାଳୁ ଉଠି ଲୋକମାନେ ଯେ କୁମାର ପୂର୍ଣ୍ଣିମା ଥାଏ ନା ସେଇଠି ସବୁ ଯାଇକି ଡଙ୍ଗା ଭସାନ୍ତି, ଡଙ୍ଗା ଭସେଇ ସାରିଲା ପରେ ସେଠି ଆସିକି ଠାକୁରଙ୍କ ପାଖରେ ଦର୍ଶନ କରନ୍ତି, ଆ, ଦର୍ଶନ କରିସାରିଲା ପରେ ସେମାନେ ପ୍ରସାଦ ପାଇକି ଆ, ପ୍ରସାଦ ପାଆନ୍ତି ତାପରେ ସେଇ ଜାଗାରେ ବହୁତ ଅମ୍- ବହୁତ ପ୍ରକାରର ଖେଳନା, ଖାଇବା ଜିନିଷ ଅ, ବିଭିନ୍ନ ପ୍ରକାରର ସାମଗ୍ରୀ ବେ-ଉନ-ସାମଗ୍ରୀ ବିଭିନ୍ନ ପ୍ରକାରର ଲୁଗାପଟା, ବହୁତ ପ୍ରକାରର ଖେଳନା, ବହୁତ ପ୍ରକାର ଦୋଳି, ଏମିତି ସବୁ ପଡ଼ିଥାଏ ସମସ୍ତେ ସେଠି ବୁଲିବାକୁ ଯାଆନ୍ତି। ଅ, କିନ୍- ସମସ୍ତେ ଫଟୋ ଉଠାନ୍ତି, ବୁଲନ୍ତି, ଏଁ, ସେଇଠି ସବୁ ଗୁପଚୁପ, ଚାଟ୍, ଆଇସ୍କ୍ରିମ୍ ଏମିତି ବିଭିନ୍ନ ଜିନିଷ ଖାଆନ୍ତି, ଏମିତି ସବୁ ବୁଲାବୁଲି କରନ୍ତି, ତାପରେ ଅ, ସମସ୍ତେ ସେ ନଦୀ କୂଳରେ ଡଙ୍ଗା ଭସାନ୍ତି ଏମିତି ସବୁ ଆମ ଆଡେ ପାଳନ କରାଯାଏ। ଆଉ କଟକ ତ ଆଁ, କ ଟକର ବାଲିଯାତ୍ରା ତ ଓଡିଶା ପ୍ରସିଦ୍ଧ, ଅ, ଏହା କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯାଏ, ଏଟା ଓଡିଆ ସାଧବ ପୁଅ ମାନଙ୍କ ଉଦ୍ଦେଶ୍ୟରେ ଏଇ ବାଲିଯାତ ସେଟା ଆମର ପାଳନ କରାଯାଏ, ଅ ସେଇ ବାଲିଯାତ୍ରା ମେଳାରେ ବିଭିନ୍ନ ପ୍ରକାରର ଦୋକାନ ଖେଳନା, ଅ ଏମିତି ସବୁ ବିଭିନ୍ନ ପ୍ରକାରର ପଡ଼େ, ବହୁତ ଯେ-ବୁ-ଦେଶ ଦେଶନ୍ତରରୁ ଲୋକ ଆସନ୍ତି ସେଇ ମେଳାରେ ଯୋଗଦ ଯୋଗଦାନ କରନ୍ତି ଅ, ବହୁତ ଧୁମଧାମ୍ ର ସହିତ ପାଳନ କରାଯାଏ। ଆଉ ତୁ କଣ ଜାଣିଚୁ ତା ବିଷୟରେ ମୋତେ ଟିକେ ଜଣା।
ହଁ ଗତ ବର୍ଷ ମୁଁ ବାଲିଯାତ୍ରା କୁ ଯାଇଥିଲି ସେଠାରେ ବହୁତ ଭିଡ ଥିଲା, ନଗର ଦୋଳରେ ପଶି ଖୁବ୍ ମଜା ଲାଗିଥିଲା ମୋତେ, ମୁଁ କିଛି ଖେଳନା ଆଉ ହସ୍ତଶିଳ୍ପ ସାମଗ୍ରୀ କିଣିଥିଲି, ସନ୍ଧ୍ୟାରେ ଆଲୋକ ସଜାସଜି ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖି ମତେ ବହୁତ ଭଲ ଲାଗିଥିଲା, ଆଉ ଏ ବର୍ଷ ସେମିତି ଆମ ଘରଠୁ ପନ୍ଦର କିଲୋମିଟର ଦୂରରେ ଗୋଟେ ମନ୍ଦିର ଅଛି, ଆଉ ସେଠି ମନ୍ଦିର ପାଖରେ ଗୋଟେ ବଡ ଅ, ଗୋଟେ ନଦୀ ଟେ ଅଛି, ସେ ନଦୀର ବାଲିକୁଡ ବାଲି ଉଁ କୂଳରେ ନ-ସେ ନଦୀ କୂଳର ଉଁ ବାଲି ଅଛି ସେଇଠି ଆମର ବାଲିଯାତ୍ରା ଉତ୍ସବ ପାଳନ କରା ହୁଏ, ଏଇ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଦୋକାନ ଆଉ ଖେଳଣା ଦୋକାନ, ବିଭିନ୍ନ ପ୍ରକାର ସବୁ ସାମଗ୍ରୀ ଦୋକାନ, ହସ୍ତଶିଳ୍ପ ସବୁ ଜିନିଷ ସେଠି ସବୁ ମିଳେ। ଖାଦ୍ୟ ସେଠି ଠାକୁର ବି ଅଛନ୍ତି, ଆମେ ସେଇ ବାଲିଯାତ୍ରା କୁ ଯାଉ ଠାକୁର ଦର୍ଶନ କରୁ, ବହୁତ ସାରା ଜିନିଷ ଆମେ କିଣାକୁଣି କରୁ, ଆଉ ସେଠି ଏଁ ସବୁ ମାନେ କଣ ସେଠି ମାନେ କେତେ କଣ ଜିନି ସ ଆମେ ସେଠି କିଣାକୁଣି କରୁ, ଖାଦ୍ୟ ଖାଉ, ବୁଲା ବୁଲାବୁଲି କରୁ ବହୁତ ସାରା ମଜା କରୁ, ଆଉ, ଏ ବର୍ଷ ମୁଁ ଭାବୁଛି ତୁ ନିଶ୍ଚିନ୍ତ ଆମ ବାଲିଯାତ୍ରାକୁ ଆସିବୁ ଆଉ ବୁଲିକି ଯିବୁ।
ନିଶ୍ଚୟ ନିଶ୍ଚୟ ତୁ ଯେହେତୁ ଡାକୁଚୁ ମୁଁ ଚେଷ୍ଟା କରିବି ଏଥର ତୁ ମୋତେ ଏତେ ସୁନ୍ଦର ସୁନ୍ଦର କଥା କହୁଚୁ, ତୋମ ଗାଁରେ ଏତେ ସୁନ୍ଦର ଧୁମଧାମ୍ ର ସହିତ ପାଳନ କରାଯାଏ, ମୁଁ ଚେଷ୍ଟା କରିବି ମୁଁ ଏଥର ଯାଇକି ତୋମ ଗାଁରେ ବାଲିଯାତ୍ରା ଦେଖିକି ଆସିବା ପାଇଁ ନିଶ୍ଚୟ ଚେଷ୍ଟା କରିବି।
ହଁ ଆଉ ତୁ ଆସିବା ସହିତ ତୋ ସ ପରିବାର ଲୋକଙ୍କ କୁ ନେଇକି ଆସିବୁ, ସେମାନେ ବହୁତ ଖୁସି ହେବେ, ଆଉ ସେମାନେ ଆସିଲେ ମୋତେ ବହୁତ ଖୁସି ଲାଗିବ, ଖାସ୍ କରି ଆମ ଘରେ ମୋ ମା ବହୁତ ଖୁସି ହେବେ, ତୋମେ ତୋମ ଘର ଲୋକଙ୍କୁ ନେଇକି ଆସିଲେ।
ମୁଁ ଆମ ଚେଷ୍ଟା କରିବି ଆମର ସପରିବାର ସହିତ ଆମେ ଯିବୁ, ଆଉ ତୁ ଯେହେତୁ ମୋତେ ଏତେ ଭଲ ଭଲ କଥା କହୁଚୁ, ମୋତେ ଶୁଣିକି ବହୁତ ଆଗ୍ରହ ଆସିଲାଣି ମାନେ ଏତେ ସୁନ୍ଦର ଭାବରେ ତୋମ ଗାଁ ରେ ଯାତ୍ରା ଧୁମଧାମ୍ ର ସହିତ ପାଳନ କରାଯାଏ, ମୁଁ ମୁଁ ଚେଷ୍ଟା କରିବି ଆମ ସପରିବାର ସ ସହିତ ଏଥର ବାଲିଯାତ୍ରାରେ ତୋମ ଗାଁକୁ ଆମେ ନିଶ୍ଚୟ ଯିବୁ।
ହଁ ଆଉ ସାଙ୍ଗ କଣ ଖାଇସୁ ଆଜି?
ଆଜି ମୁଁ ମୁଁ ତ ଏବେ କିଛି ଖାଇନି ମୁଁ ଯାହା ସଖାଳେ ଖାଇଥିଲି ଆ, ପଖାଳ ଖାଇଥିଲି।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ?
ହୁଁ ଘରେ ସମସ୍ତେ ବହୁତ ଭଲ, ତୁ ତୋ କଥା କହ ତୋ ଫ୍ୟାମିଲି କେମିତି ଅଛନ୍ତି?
ହଁ ଆମ ଘର ଲୋ ଘରର ସମସ୍ତ ସଦସ୍ୟ ବହୁତ ଭଲ ଅଛନ୍ତି। ଏବେ କେବଳ ମୋ ମାଙ୍କ ଦେହ ଟିକେ ଭଲ ନଥିଲା ତାଙ୍କୁ ମୁଁ ଡାକ୍ତରଖାନା ନେଇକି ଯାଇଥିଲି, ତାଙ୍କ ଦେହ ଟିକେ ଏବେ ଅସୁସ୍ ତାଙ୍କ ଦେହ ତାଙ୍କ ଦେହ ଟିକେ
ତାଙ୍କର ତ ତାଙ୍କର ଭଲରେ ଯତ୍ନ ନେ ଜଲଦି ଭଲ କରିବା ପାଇଁ ଚେଷ୍ଟା କର
ମୁଁ କହୁଥିଲି କି ତାଙ୍କର ଏବେ ଦେହ ଟିକେ ଅସୁସ୍ଥ ଥିଲା, ଔଷଧ ଖାଉଛନ୍ତି ଏବେ ଟିକେ ଅଛି ତ ଭଲ ଅବସ୍ଥା ଟିକେ ଅଛି ତାପରେ ଔଷଧ ଖିଆଖିଇ କରୁଛନ୍ତି ଦେଖାଯାଉ‌‌କଣ ହେଉଛି।
ତୁ ତାଙ୍କର ସବୁବେଳେ ଯତ୍ନ ନବ୍ ବୁ ଠିକ ଟାଇମରେ ଖାଇବାକୁ ଦବୁ ଠିକ ଟାଇମରେ ଔଷଧ ଦବୁ ଚେଷ୍ଟା କରିବୁ ଜଲଦି ଯେମିତି ସେ ଭଲ ହେଇଯାଆନ୍ତୁ।
ହଁଅଅ ଆଉ ଆଉ ଏଥରକ ତ ବାଲିଯାତ୍ରା ହେଲେ ମୁଁ ଆମ ଝିଅ ବୋଉ ଆମ ଘରର ସମସ୍ତ ଲୋକ ଆମେ ଯିବୁ ବାଲିଯାତ୍ରା ଦେଖି ଖୁସି ଲାଗନ୍ତା ଯିବା ସାଙ୍ଗହେଇକି ବୁଲାବୁଲି କରିବା ଖାଇବା ମଜା କରିବା ଜିନିଷ ସବୁ କିଣିବା ଆଉ ସେଦିନ ଆସିକି ତୁ ଆମ ସେଦିନ ଆସିକି‌ ତୁ ଆମ ଘରେ ଗୋଟେ ଦିନ ରହିବୁ ତାପରଦିନ ଯିବୁ ଆଉ, ନା କଣ କହୁଛୁ ସାଙ୍ଗ?
ହଁ ହଁ ନିଶ୍- ନିଶ୍ଚୟ ଯିବି, ଯେହେତୁ ଡାକୁଛୁ ମୁଁ ନିଶ୍ଚୟ ଯିବି।
ଆଉ ସାଙ୍ଗ କଣ କଅ?
ନା କଣ ବାଲିଯାତ୍ରା ବିଷୟରେ ତୁ ତାହେଲେ କଟକ ବାଲିଯାତ୍ରା ଯାଇକି ଦେଖିକି ଆସି ସାରିଲୁଣି?
ନାଇଁ ନାଇଁ ମୁଁ ସିଆଡେ ଯାଏନି ଆମର ତ ଏଇଠି ହୁଏ, ଗାଁଆ ପାଖରେ ହେଲେ ହୁଏ ଆ ମୁଁ ସିଆଡେ ଯାଏନି।
କଟକର କଟକର ବାଲିଯାତ୍ରା ବିଷୟରେ ମୁଁ ବହୁତ କଥା ଶୁଣିଛି ମୁଁ ବି କେବେ ଯାଇନି ମୁଁଉଉ ତୋଠୁ ଶୁଣିଲା ପରେ ମୁଁ ଭାବୁଛି ଅଁଅଁ ଯଦି ହବ ଏଥର କଟକ ବାଲିଯାତ୍ରା ଯାଇକି ନିଶ୍ଚୟ ଦେଖିକି ଆସିବା। ଚେଷ୍ଟା କରିବା, ସବୁ ଶୁଣିଛି ବହୁତ ଲୋକଙ୍କଠୁ ସେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ଏ ବେଶ୍ ସେମାନେ ଆମର ପୁରା ପ୍ରସ୍- ପ୍ରସିଦ୍ଧ ବାଲିଯାତ୍ରା କଟକର, ଐତିହାସିକ ମେଳା ବି ତାକୁ କୁହାଯାଏ।
ଆଉ ତାହେଲେ ଘରେ ସମସ୍ତଙ୍କ ଦେହ ଭଲ ଅ- ଅଛି।
କଣ କହିଲୁ ଶୁଭିଲାନି?
ମୁଁ କହିଲି ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ଘରେ ସମସ୍ତଙ୍କ ଦେହ ବହୁତ ଭଲ ଅଛି।
ଆଉ ଏବେ ସବୁ ଏ ଯୋଉ ବାଲିଯାତ୍ରା ଆସୁଛି କଣ ସବୁ କିଣାକୁଣି କରିବି ବୋଲି ଭାବିଛୁ?
ବାଲିଯାତ୍ରା ଆସିଲେ ବାଲିଯାତ୍ରା ତ ଆସିଲେ ଝିଅ ମାନଙ୍କର ଆଗ ନୂଆ ପୋଷାକ ତାପରେ ସଜବାଜ ଜିନିଷ। ଏମିତି ସବୁ ନୂଆ କିଣା। ପୁଣି କରିକି ତାପରେ ଆମେ ସବୁ ସମସ୍ତେଏଏ ବାଲିଯାତ୍ରା ଦେଖିବା ପାଇଁ ଯାଉ ସେଠି ଗଲେ ବୁଲୁ। ସବୁ ଜିନିଷ ଖାଉ ଏମିତି ବୁଲି ବୁଲାବୁଲି କରିକି ପୁଣି ପଳେଇ ଆସୁ ଆଉ।
ଓହୋଃ ଆଉ କଣ କହୁଥିଲି ମୁଁ ତ ସେମିତି ବହୁତ ପ୍ରକାରର ଜିନିଷ କିଣିବି ମତେ ଟିକେ ଜିନିଷ କିଣାକୁଣି କରିବା ପାଇଁ ଭଲ ଲାଗେ ମୁଁ ଖାସ୍ କରି ଯ ଯୋଉ ସବୁ ଯାତ୍ରାକୁ ମୁଁ ଯାଏ ମୁଁ ପ୍ରଥମେ ଜିନିଷ କିଣେ ମତେ ଟିକେ ଜିନିଷ କିଣିବାରେ ବହୁତ ସ୍ ସଉକ ଅଛି ମୋତେ ବହୁତ ଭଲ ବି ଲାଗେ ଜିନିଷ କିଣିବା ପାଇଁ ଆଉଉ ଏମିତି ସବୁ ଭାବିଛି ଆଉ
ମତେ ବି ଜିନିଷ କିଣିବା ପାଇଁ ମାନେ ଘର ସ ସଜାଡ଼ିବା ଜିନିଷ କିଣିବା ମୋତେଭାରି ପସନ୍ଦ୍। ବିଭିନ୍ନ ପ୍ରକାର ଜିନିଷ ଦେଖିଲେ ମନେ ରୁହେନି ତ ସେଇଠୁ ମୁଁ ବହୁତ କିଛି କିଣି ପକାଏ।
ଓହୋଃ ଆଛା ଆଛା ହଉ ସାଙ୍ଗ ଖୁସି ଲାଗିଲା ତୋ କଥା ଶୁଣିକି ନିଶ୍ଚୟ ତୁ ଆସିଲେ ମୁଁ ଖୁସି ହେବି ଏବେ ସାଙ୍ଗ ମୁଁ ରଖୁଛି ଆଁ ପରେ କେତେବେଳେ ଫୋନ କରିବି।
ହଁ ହଁ ଫୋନ୍ ରଖ।